ହଁ ନମସ୍କାର। ନମସ୍କାର କଣ କରୁଚ ଏବେ?
ମୁଁ ଏବେ ଏଇଠି ବସିଥିଲି, ଆପଣ କଣ କରୁଛନ୍ତି?
ମୁଁ କଣ କରିବି ମୁଁ ଏଇଠି ଜଷ୍ଟ ବାହାରେ ବସିଥିଲି ଆଉ ଗରମ ହଉଛି ନା ସେଇଥିପାଇଁ।
ହଁ ଗରମ ତ ବୋହୁତ ସବୁଆଡେ ହିଁ ଗରମ କଣ କହିବା।
ହଁ ବା ଖାଲି ଗରମ ଯେ ଏତେ ଗରମ ଯେ ଗୁଳୁ ଗୁଳି ବେଶୀ ହୋଉଚି। ମାନେ ଦେହ ମୁଣ୍ଡ କଣ ହେଇଯାଉଚି ମାନେ ଏତେ ଗୁଳୁଗୁଳି
ହୁଁ ଗରମରେ ବୋହୁତ। ଆମର ଏଇ ଖଦିି ପରେ ହେଇଥିଲା ଭାତ ପ ପଖାଳ ଭାତ ଆଳୁ ଭର୍ତ୍ତା ମିକ୍ସ ଭେଜ ତରକାରୀ ପାମ୍ପଡ଼। ଆମ୍ବ ଲଙ୍କା ଲେମ୍ବୁ ଲୁଣ ତାପରେ ଆଳୁ ପୋଟଳ ଭ ଜା ତାପରେ ହେଇଥିଲା ଡାଲମା ଏ ସବୁ ଏମିତି ହେଇଥିଲା ଆପଣ।
ହଁ ଆମର ବି ସେଇ ଆମେ ଆମେ ହଷ୍ଟେଲରେ ରହୁଛେ ନା ତ ହଷ୍ଟେଲ ଖାଇବା ପତ୍ର ବି ଟିକେ ପ୍ରୋବ୍ଲେମ୍ ଅଛି ସେଇଥିପାଇଁ ଆମେ ବାହରୁ ମଗେଇ ଖାଉଛୁ ଗୋଟେ ହୋଟେଲ ଟା ଛୋଟ ହୋଟେଲାରୁ। ତ ସେ ଖାଇବା ଆଣିକି ଦେଇଁ ଦେଇି ଯାଉନ୍ତି ତ ଖାଇବା ଯେ ମର ହେଇଥିଲା ଭାତ ଡାଲି। ଆଉ ଭଜା ହେଇଥିଲା ତରକାରୀ ହେଇଥିଲା ଆଉ କାକୁଡି ହେଇଥିଲା ଏମିତି ହେଇଥିଲା ଆଉ। ହଷ୍ଟେଲରେ ରହୁଚୁ ଏମିତି ଖାଇବୁଇଆ ଆମର ଖାଇବା ଦଉନାହାନ୍ତି ନା। ସେ
ହଁ ଆରେ ଆରେ ଜାଣିଚ ନା ଆମ ହ ହ ମୁଁ ମୁଁ ବିଚ ହଷ୍ଟେଲରେ ରହେ ଆମର ହଷ୍ଟେଲରେ ବିନା ସେମିତି ଖାଇ ପ୍ରୋବ୍ଲେମ୍ ମାନେ ଖାଇବା ବନ୍ଦ କରିଦେଇଛନ୍ତି ମାସେ ସେ ହେଲାଣି ତମାନେ କଣ କରୁଚ ନା ସେଇ ବାହାରୁ ସେଇ ଗୋଟେ ଛୋଟ ହୋଟେଲ ଭାଇଙ୍କ ଗୋଟେ ଅଛ ମାନେ ଚିହ୍ନା ପରିଚ ସେ ଆଣିକି ଆମକୁ ଏଇଠି ଆମ କଲେଜ ପାଖରେ ଦେଇିଅନ୍ତି ମାନେ କଲେଜ ଭିତରେଚ ଆମ ହଷ୍ଟେଲ ଟା ତ ସେଇପାଇ ଆମେ ଆଣିଦୋଉ ତାପରେ ଖାଇଦୋଉ ତାପରେ ତାଙ୍କୁ ପଇସା ଦେଇ ଦୋଉ ହାତରେ ଆଉ ଆମର ଦିଇ ତିନି ଦିନ ଆଗକୁ ଜାଣିଛନ୍ତି ନା ପାଣିର ପ୍ରୋବ୍ଲେମ ଭାବନ୍ତୁ ଗୋ ଗେ ମାନେ ପାଣି ସବୁତରେ ଯାହାେଲେ ଦରକାର ନା ନାଇଁ ଗୋଡ ଧୋଇବା ପାଇଁ ହାତ ଧୋଇବା ପାଇଁ ଗୋଟେ ପିଆଇବା ଗୋ ପରିବା କାଟିବା ପାଇଁ ବି ଆପଣଙ୍କୁ ପାଣି ଦରକାର ଥାଏ, ବଟ କଣ କରିବା ମାନେ ଦି ଦିନ ଆଗରୁ ଆମର କଣ ହେଲା ନା ପାଣି ହିଁ ସରିଗଲା ପୁରା। ପାଣି ହିଁ ସରିଗଲା, ତାପରେ କଣ ହେଲା ନା ଗୋଟେ ଟାଙ୍କର ଆଣିଥିଲି ଟାଙ୍କରରୁୁ ପୁଣି ଆମେମାନେ ବାଲ୍ଟି ବାଲଟିଆ ବାଲଟିଆ କରିକି ଭରିକି ସବୁ ରୁମକୁୁ ଆଣିଲୁ ତାପରେ ନିଜର ନିତ୍ୟକର୍ମ ଯାହା ଯେମିତି ସମସ୍ତେ ନିଜର ସାରିଲେ ପୁଣି ଆଉଥରେ ଭରିକି ଆଣିଲେ। ଏଇଥିରେ ତ ଆମର ସେଦିନର ଦିନ ଚାଲିଯାଇ ଏତେ କଷ୍ଟ କରିବାକୁ ପଡୁଛି ଭଉଣୀ ମାନେ ହଷ୍ଟେଲରେ ରହିଲେ କଷ୍ଟ କରିବାକୁ ହିଁ ପଡେ ଆଉ କଣ କରିପାରିବା ଏଥିରେ ଆମେ ଆଉ କହିବି କେହି କାହାକୁ ପାରିବାନି। ବାଟେ ନିଜରୁ ହିଁ ନିଜକୁ ସହିବାକୁ ପଡିବ ଆଉ।
ହଁ ଖାଇବା ପିଇବା ଆମର ବି ସେମିତି ଆମର ଏଠି ବି ପାଣି ଏମିତି ପ୍ରୋବ୍ଲେମ୍ ହେଇଥିଲା ଗୋଟେ ଦିନ ପାଇଁ ମାନେ ବିଶ୍ୱାସ କରନ୍ତୁ ମାନେ ରାତିରେ ବାଥ୍ ରୁମ୍ ଯିବା ପାଇଁ କି ପ୍ରୋବ୍ଲେମ୍ ପାଣି ପିଇ ପାଇଁ ପ୍ରୋବ୍ଲେମ୍ ରାତିରେ ପୁରା ଆମ ମାନେ ମୁଣ୍ଡ କଣ ହେଇଗଲା ଶୁଣିକି ପାଣି ବନ୍ଦ ହେଇଗଲା କାଁକି ନା ଆମେ ଖାଇଥିଲୁ ଜଷ୍ଟ ନା ବାସନ ପତ୍ର ଧୁଆ ଧୁଇ ଏଗୁଡା ସବୁ କରିବାକୁ ପଡିବ। ପାଣି ବିନା ଥୋଡି ନା କେହି ବଞ୍ଚି ପାରିବେ ଯେ ଆମେ ବଞ୍ଚି ପାରିବା।
ଠିକ କହିଛନ୍ତି ପାଣି ବିନା କିଏ ବଞ୍ଚି ପାରିବ କେହି ବି ବଞ୍ଚି ପାରିବେନି। ଜଳ ହିଁ ଜୀବନ ଜଳର ସବୁ ତିନ ତିନ ଜିନିଷରେ ବି ଜଳର ବ୍ୟବହାର କରାହାଉଛି। ସେଇଥିରେ ଆମ୍ ମାନେ କୋଉଠୁ ଆଉ ବିନା ଇଏରେ ପାଣିରେ ଆମେ ବଞ୍ଚି ପାରିବା କୁହନ୍ତୁ। ଆମେ ତ ସେ ଯୋଉ ଗୋଟେ ଦିନ ଆମେ ବି ବଞ୍ଚିଥିଲୁ ମାନେ କେତେ କଷ୍ଟ କରିକି ଏଠୁ ସେଠୁ ପାଣି ଟିକେ ମାଗିକି ପିକିି ପିଇବା ପାଇଁ ଟିକେ ଯିଏ ବି ଯାହାର ତାର ନିଜ ନିତ୍ୟକର୍ମ ଟିକେ ଯାହାର ତା ବା ତ୍ରୁମ୍ ଯିବାର କାହାର କିଛି କଣ ଅଛି ସେଇଭଳିଆ ସେ ତା ସିଏ ବି କୋଉଠୁ ପାଣି ପିଇବା ପାଣି ମାଗିକି କେତେ ଦୂରରୁ ପାଣିକୁ ଆଣିକି ଆ ମାନେ ସବୁ ପିଇକି ଟିକେ ପିଇଆ ପିଇ କରିକି ସେଇଟାକୁ ହି ବ୍ୟବହାର କରୁଥିଲୁ ମାନେ ବହୁତ ବହୁତ କଷ୍ଟ କରୁଥିଲୁ। ସେଇ ଗୋଟେ ଦିନଟା ଆମ ପାଇଁ ପୁରା କାଳ ସାଜି ଯାଇଥିଲା ଏମିତି ଲାଗେ କି ମାନେ ଆମର ଜୀବନ ସରିିବା ଯାଉଛି ଆଉ ତ ଆଉ କିଛି କରି ହି ପାରିବୁନି ଏଇଠି ଧ୍ଵଂସ ଆମେ ହେଇଗଲୁ ବୋଲି ମାନେ ଏମିତି ପୁରା ଲାଗ୍ ଲାଗିଲା ଆମ୍ ମାନକୁଂ ବହୁତ ହି ଟାୟାର୍ଡ ଫିଲ୍ ହେଲା ବହୁତ ଥକା ଲାଗିଲା ଆମେ ଏତେ ଥର ବାଲ୍ଟି ଆଣିଛୁ ସିଢି ରେ ଆଣିଲୁ ନା ସେଥିପାଇଁ ବହୁତ ହାତ ବି କାଟିଲା କାଟିଲା ତାପରେ ଗୋଡ ବି କାଟ ଟଛି ବହୁତ।
ହଁ ବା ଆମର ସେମତି ମ୍ୟାମ୍ ଆମର ବି ଗୋଟେ ଦିନ ଏମିତି ବନ୍ଦ ହେଇଯାଇଥିଲା ରାତିଠୁ ସକାଳୁ ଯାଏ। ମ୍ୟାମ ଥରେ ସେ ଟାଙ୍କର ଗୋଟେ ଆଣିକି ତଳେ ରଖିଲେ ଆମେ ଉପରେ ରହୁଛୁ ହଁ ଆମେ ତଳେ ର କହି ଥାନ୍ତୁ କି ପାଣି ଟାକୁ ବାଲଟିରେ ଟେକି ଟେକି ନେଇଯାଇଥାନ୍ତୁ ବା ଯଏ କିନ୍ତୁ ଆମେ ଉପରେ ର ନା ଆମ ଉପରେ ବି ଆହୁରି ଗୋଟେ ଫ୍ଲୋର୍ ଅଛି ସେଇ ପିଲାମାନେ କେମିତି ନେବେ
ସେଇଆ ନା ଏଇଟା ଭାବିବା କଥା କି ନା ନାଇଁ ସେମାନେ ସେଇଟା ଭାବିଲେ ତ ସେମାନେ କାହିଁ କୋଉଠି ଭାବୁଛନ୍ତି ପିଲାଙ୍କର ଭଲ କଥା କହୁନାହାନ୍ତି। ସେମାନେ ନିଜେ କେମିତି ପଇସା ଟାକୁ ନେବେ ପଇସାରେ ଖର୍ଚ୍ଚ କରି ନିଜେ କେମିତି ପଇସା ଟା ଆ ଇଏ କରିଦେବେ କରିକି ସେ ଭାବୁଛନ୍ତି। ଆମେ ଭାବନ୍ତୁ ଆମେ କେତେ କେତେ ପଇସା ଦଉଛେ ଗଟେ ଗଭର୍ଣ୍ଣମେଣ୍ଟ ହସ୍ଟାଲରେ ରହିବା ପାଇଁ ଆମ ମାନେ ଯଦି ପଇସା ଟା ଦଉଛେ ତାହେଲେ ଆମକୁ ସୁବିଧା ଟା କଣ ପାଇଁ ମିଳିବନି। ଆପଣ ଆମକୁ ସୁବିଧା ଟା ଦେବାର ଆପଣଙ୍କ ଦାୟିତ୍ୱ ନା ଆପଣ ସେ ଦାୟିତ୍ୱ ଟା କଣ ପାଇଁ ନଉନାହାନ୍ତି। ଆମକୁ ଆମେ ପଇସା ଦଉଛୁ ଆପଣ ଆମକୁ ସୁବିଧା ଦିଅନ୍ତୁ ଆମେ ତ ଆଉ କିଛି କହୁନୁ ମୁଁ ତ କହୁଛି କି ଭଈ ଦେଖନ୍ତୁ ଖାଇବା ପ୍ରୋବ୍ଲେମ୍ ବି ଆମେ ସହିପାରିବା ପାଣି ପାଣି ଟା ତ ମେନ୍ ଜଳ ହିଁ ଯିବ୍ ପଣ ଜଳ ତ ନ ରହିଲା ଆମ ମାନେ ମଣିଷ ହିଁ ରହିପାରିବାନି। ଆମେ କେତେ କମ୍ପ୍ଲେନ୍ କରିବୁ ଶୁଣନ୍ତୁ।
ପିଲା ଆମେ ଝିଅ ପିଲା ଆମର ଯାହା ହେଲେ ବି କେତେବେଳେ କୋଉ ଝିଅର କଣ ପ୍ରୋବ୍ଲେମ୍ ଥୋଡି ଆମେ କହିପାରିବା ପୁଅ ପିଲାମାନେ ଚଳେଇ ନେବେ କିନ୍ତୁ ପାଣି ଖର୍ଚ୍ଚ କରିବା ପାଣି ଗାଧେଇବା ଇଏ ତାପରେ ଆମ ଏକ୍ସ୍ରାମ ହରୀକା ଆସୁଛି ଏକ୍ସ୍ରାମ୍ ପାଇଁ କେତେ କୁହନ୍ତୁ ଏକ୍ଜାମ ପାଇଁ ପାଠ ପଢ଼ିବାକୁ ହବ ଟାଇମ ଟୁ ଟାଇମ ଖାଇବା ସବୁ ସବୁ ଜିନିଷ ଇ ହୋଇକି ପ୍ରୋବ୍ଲେମ୍ ହଉଛି।
ସେଇଆ ତ ଏବେ ସେ କଣ ଦେଖୁଛନ୍ତି ପିଲାଙ୍କର କଷ୍ଟ କଣ ପରୀକ୍ଷା ମୁଣ୍ଡରେ ଥାଆ ଥାଇକି ବି ସେମାନେ ଏମିତି ପାଣିଟା ସରିଗଲା ମଟରଟା ଯଦି ବି ଖରାପ ହେଇଗଲା ତମେ ସଜାଡି ଦବ ନା ଜଲଦି ଜଲ୍ଦି ଘଣ୍ଟାଟି ଦି ଘଣ୍ଟା ଭିତରେ ସଜାଡକୁ ଚେଷ୍ଟା କର ବଟ ନା ସେ ସଜା ଜାଡିବେ ହିଁ ନାହିଁ କଣ ଆଉ କରିବ କେତେ ଆମେ କମ୍ପ୍ଲେନ କଲୁ କେତେ କମ୍ପ୍ଲେନ୍ କଲା ପରେ ସେମାନେ ଆମ ମଟର ଟା ସଜେଇଲେ ଚାରିଟା
କାରଣ ମାନେ ଏତେ ଥରା ମାନେ ପାଣି ବୋହିଚୁ ନା ଅଣ୍ଟା ବି ଖରା ଅଣ୍ଟା ବି ଖରାପ ଲାଗେ ପୁରା ବହୁତ ଜୋର ସେ ଦରଜ ଥିଲା ତାପରେ ଅ ପାଣି ଫାଣି କଷ୍ଟ ପାଣି ବି ପିଇବାକୁ ବହୁତ କଷ୍ଟ ମାନେ ଆମେମାନେ ପାଣି ତ ଆମ ଏଇଠି ହଷ୍ଟେଲ ରେ ମିଳୁନଥିଲା ଆଉ ତାପରେ ଆମେ କଣ କରୁୁଥିଲୁନା କଲେଜ ଯାହାହେଲେ ବି ଶହେ ଦୁଇଶହ ମିଟର ଆମେ ଯିବୁ ନା ନାଇଁ
ଆଗ ଗୋଟଏ ବୋତଲ ଭରିକି କହୁନାହାନ୍ତି ଭଉଣୀ ଯାହାେଲେ ବି ପାଞ୍ଚ ଛଟା ବୋତଲ ଭରିବ ନା ନାଇଁ ସେଠି ଯାଅ ସେ ପୁଣି ନଈଁ କି ଅଣ୍ଟା ନଈଁ କି ପାଣି ଭର ଭାବନ୍ତୁ ଯାହାର ଗୋଟେ ଧର ଯଦି କିଛି ଗୋଟେ ହେଇଥିବ କଣ ପ୍ରୋବଲେ କଣ କେମିତି ଆମେ ଯ ଯାହାଲେ ବି ଆାନେ ସବୁ ଝିଅ ମାନେ ହିଁ ଏଠି ତ ସେମିତି କାହାର ପ୍ରବ୍ଲେମ ହେଇଥିବ ଯେ କେମିତି ସେ ଅଣ୍ଟା ନ
ଆଣିବ ଭାବନ୍ତୁ। ସେଇଟା ଆମର ହଷ୍ଟେଲର କେହି ବି କେହି ବି ଗୋଟେ ମାନେ ଦେଖେଇଲେ ମାନେ ଭାବିଲେନି ମାନେ ଏମାନଙ୍କ ବିଷୟରେ ଆମମାନଙ୍କ ବିଷୟରେ ଯାହା ହେଲେ ବି ଆମେ ହଷ୍ଟେଲରେ ହିଁ
ଥିଲୁ ପାଣି ପାଇଁ ପ୍ରବ୍ଲେମ୍ ଥିଲା ତ ଆମେ ଏଠି କଲେଜ ହଷ୍ଟେଲ ମାନେ କଲେଜ ଆଗକୁ ଫ୍ରଣ୍ଟଠୁ ଗଲୁ ଯାଇ ପାଣି ଆଇଲୁ ମାନେ ହଷ୍ଟେଲ ଠୁ ଦୂର ହବ ପାଖାପାଖି ପାଆଁଶ ମିଟର ଖଣ୍ଡ ସେ ଠୁ ଆମେ ଗୋଟେ ବଡ ବାଲଟିରେ ଏତେ ବୋଟଲ ବଡ ବଡ ବୋଟଲ ଆମ ରୁମରେ ପା ଛଅ ଜଣ ପିଲା ରହୁଛୁ ନା ଏତେ ବଡ଼ ବଡ ବୋଟେଲକୁୁ ନେଇକି ଯିବା ପୁଣି ତାକୁ ଟେକି ଟେକି ଆଣିବା ପାଣି ଯେ ବହୁତ କମ ବହୁତ କମ ବାହାରୁଛି ପାଣି ଆଉ ତାପରେ ଏତେ କଷ୍ଟ ହେଲା ପ ପରେ ବି ମାମ୍ ଯେ ବୁୁଝୁ ନାହାନ୍ତି କଣ କରିବା ଏତେ ପ୍ରୋବ୍ଲେମ ପରେ ବି ଯଦି ମାମ ନ ବୁଝିବେ ଯେ ତା ଥାନ୍ତ ତାଙ୍କ ଝିଅ ଯଦି ଆମେ ହେଇଥାନ୍ତେ ତାହେଲେ ସେ ଆମ କଥା ଶୁଣିଥାନ୍ତେ ଆଉ ସି
ସେଇଆ ଠିକ କହିଛନ୍ତି ମାନେ ଯେବେ ଯାଏ ନିଜ ଉପରେ କଷ୍ଟ ନଆସିଚି ଏବେ ଯା ସେମାନେ କ କେବେ ବି କିଛି ବୁଝିପାରିବେନି ଏବେ ଆମର ଖାଇବା ବନ୍ଦ କରିଦେଇଛନ୍ତି ତାପରେ ପାଣିର ବି ଅସୁବିଧା ଥିଲା ଏବେ ପୁଣି ଆମର ଏକ୍ଜାମ ଚାଲିଛି ଭାବନ୍ତୁ ଏକ୍ଜାମ ବେଳେ ଆମେ କେମିତି କଣ କରିକି ଆଣିବୁ ଆମେ ତ ଯିବୁ ହାରି ଏକ୍ଜାମ ଲେଖିବା ପାଇଁ ଆମ ଖାଇବା ଟା କିଏ ଆଣିବ ଯାହା ହଉ ଆମର ସିନିଅର ଦି ଦିଦି ମାନେ ବହୁତ ଭଲ ସେ ଆମ ପାଇଁ ଆଣି ଆଣିଦେଲେ ଖାଇବା ଆଜି ଆମେମାନେ ବହୁତ ମାନେ ଯାହାହଲେ ବି ତାଙ୍କ ପାଇଁ ବି ଆମେ ଆଣିଛୁ ତ ସେ ବି ସେଇ ହିସାବରେ ଆମ ପାଇଁ ଆଣିଦେଲେ ଆମେ ବହୁତ ଧନ୍ୟବାଦ ତାଙ୍କୁ କି ଯାହା ହଉ କେହି ତ ଗୋଟେ ହେଲେ ଆମ ପାଇଁ ଖାଇବା ଟା ଆଣିଦେଲେ ନହେଲେ ଆମେ କେମତି ଖାଇବାଟା ଆଣିଥାନ୍ତୁ ନହେଲେ ଆଜି ଆମେ ଉପାସ ହି ରହିବାର ଥିଲା ପ୍ଲାନ୍ ବଟ ଯାହା ହଉ ମାନେ ଆମ ଦିଦି ମାନେ ବହୁତ ଭଲ ସେ ଆଣିକି ଦେଲେ
ହଁ ମ ଥୋ ମ୍ୟାମ୍ ଥୋଡି ନା ବୁଝନ୍ତି ମ୍ୟାମ୍ ତାଙ୍କୁ ଉପରେ ଯଦି ପଢିବ ତାହେଲେ ସେ ବୁ ଝିବେ ସିଏତ ଖାଲି ଦେଖୁଛନ୍ତି ଆସିକି ପାଞ୍ଚ ମିନିଟ ଦେଖିକି ପଳଉଛନ୍ତି ଖାଲି କୁହନ୍ତି ମ୍ୟାନେଜ କର ମ୍ୟାନେଜ୍ କର ଆଉ କେତେ ମ୍ୟାନେଜ୍ କରିବେ ପିଲାମାନେ ମ୍ୟାନେଜ୍
ସେଇଆ ପିଲାମାନଙ୍କର ବି ମ୍ୟାନେଜ କରିବାର ଗୋଟେ ଗୋଟେ ଯାଏ ଲିମିଟ ଅଛି ଅଛିନା ତା ଆଗକୁ ତ ଆମେ ବି ମ୍ୟାନେଜ କରିପାରିବୁନି ତ ସେ ସେମାନେ ବୁଝିଲେ ତ କଥାଟା ମାନେ କଣ କହିବି ଭଉଣୀସବୁ ହଷ୍ଟେଲ ରେ ସେଇ ପ୍ରୋବ୍ଲେମ। ସବୁ ସେୟା ଯେତେ ବି ଆପଣ କପ୍ଲେନ୍ କରୁନ୍ତୁ କିଛି ନାହିଁ ଏମାନେ ଖାଲି ଚାହାନ୍ତି କି ଆମକୁ ପଇସା ଟା ଦେଇ ତାପରେ ତମେ ଯହା କରୁଚ କର ନିଜ ଆଡୁ ମ୍ୟାନେଜ କର ଏମିତି ଥୋଡ଼ି ନା ହବ ଆମେ ପୁଣି ଆମ ବାପା ବା ମାଙ୍କର କେ ଏତେ ଅ କଷ୍ଟ ଇଏ ଝାଳ ନାଳର ପାଣି ଗୁଡାକୁ, ପାଣିରେ ଆମେ ପଇସା ଟା ଆଣୁଛୁ ନା ନାଇଁ, ଆମେ ଯଦି ସେଇ ପଇସାକୁ ଆଣିକି ଆମେ ଭଲରେ ରହିବୁନି, ଆମକୁ ସବୁ କିଛି ସୁବିଧା ମିଳିବନି, ତାହେଲେ ଆମେ ସେ ଆମର ତ, ଆମ ବାପା ମାଙ୍କର ପଇସା ତ ସେଇଟା ସବୁ ନଷ୍ଟ ହେଇଗଲା, ସେ ଯଉଥିପାଇଁ ଆମକୁ ପଇସା ଦେଇଥିଲେ, ଏଇଠି ଭଲରେ ରହିବା ପାଇଁ, ସୁବିଧାରେ ରହିବା ପାଇଁ, ଆମେ ତ ସେଇଥିରେ ଆଉ ରହିନାଁହୁ । ଖାଇବା ଦଉନାହାନ୍ତି, ପାଣି ନାହିଁ, ଆମେ କଣ ଖାଲି ବର୍ଷକୁ ପନ୍ଦର ହଜାର ଦଉଛେ ଗୋଟେ ବେଡ ରେ ଶୋଇବାର ଲାଗି, ଆଉ କିଛି ନାଇଁ ନିଜର ଖାଇବା ଖାଇବୁ, ତାପରେ ନିଜରୁ ପାଣି ଇ କରିବୁ, ନିଜରୁ ମ୍ୟାନେଜ କରିବୁ, ତାହେଲେ ଆଉ ତମେ, ଆମେ ଏଇଠି ତାହେଲେ କଣ ମୋ ପାଇଁ ରହୁଛୁ, ମୁଁ ତ କିଛି ବୁଝିପାରୁନି, ଆମ ତ
କି ନାଇଁ, ସେ ଏଇଟା କେବଳ ଦେଖିକି ଯା ହ ପାଞ୍ଚ ମିନିଟ ପାଇଁ ଆସ ଦେଖି ପଲଉନ୍ତି, କିନ୍ତୁ ପିଲାଙ୍କର ଏଠି ଏଜାମ ଚାଲିଛି, ଆଜି ଯେମିତି, ଆଜି ମୋର ଏକ୍ଜାମ ଥିଲା ଏଗାରଟ ର ଦିଟା ଯାଏ, ଅଇକା ଏଇ ଟାଇମ ରେ ଖାଇବା ବନ୍ଦ, ତ ଖାଇବା ଟା କିଏ ଆଣିବ?
ଠିକ କହିଛନ୍ତି, ଯାହା ହଉ ଆପଣଙ୍କର ସୁ ଆସି ମିନିଟ ବୁଲୁଚନ୍ତି, ଆମର ଏପଟେ ତ ଭୁଲନ୍ତି ହି ନାଇଁ, ସେ ଖାଲି ଏମିତି ଜଷ୍ଟ କାଜୁଆଲି ଟିକେ ଅନେଇ ଦେଇ କି ଯିବେ, ଆଉ କିଛି ନାହିଁ, ଆ ଜାଛନ୍ତି ନା, ଆମର ଏବେ ଯ ହଷ୍ଟେଲ ଖୋଲାଣି ସତର ତାରିଖରୁ, ମାନେ ଯୋଉ ଖରାଛୁଟି ସରିଲା, ସେ ସତର ତାରିଖରୁ ହଷ୍ଟେଲ ଟା ଖୋଲିଲାଣି । ବଟ ଏବେ ଯାଇ ଆମର ୱାର୍ଡେନ ଆସିନାହାନ୍ତି, ଭାବନ୍ତୁ ମାନେ ହଷ୍ଟେଲ ରେ ପିଲାମାନୋନେ ଏକଲା ଏକଲା ମାନେ, ମାନେ ମାନେ ଆମକୁ ଦେଖଥା ଆମର ସେଟି ର କଥା, ସେମାନେ ଏବେ ଯାଇ ଆସିନାହାନ୍ତି, ମାନେ କେତେ ଦିନଇଗଲାଣି ଭାବନ୍ତୁ, ସତର ତାରିଖ
ହ
ଆଜି କି ପଚିଶ ତାରିଖ ହେଲାଣି ଆଉ ଦି ଦିନ ମାନେ ଆଠ ଦିନ ହେଲାଣି ଆଉ ଦି ଦିନ ଦଶ ଦିନ ବି ହେଇଯିବ । ସେମାନେ ଏବେ ଯାଏ ଆସିବି ନାହାନ୍ତି ନା, ତାଙ୍କ ମୁହଁ ଦେଖେଇଛନ୍ତି, ନା ଗୋଟେ ଗୋଟେ ଫୋନ କଲଟେ ବି କରିନାହାନ୍ତି । କଣ କହିବ ଏ କୁହନ୍ତୁ, କହିଲେ ବି କିଛି ଶୁଣୁନାହାନ୍ତି ।
ସେମାନେ ଥୋଡିିନ ଆମ କଥା ଶୁଣିବେ, ସେମାନେ ତାଙ୍କ ଇଚ୍ଛା, ତାଙ୍କ ମନ, ସେମାନଙ୍କୁ ଖାଲି ପଇସା ମିଳିଯିବ ପଇସା ମିଳିଗଲା ପରେ, ସେମାନେ ଆଉ କିଛି ଦେଖୁନାହାନ୍ତି ।
ଠିକ କରିଛନ୍ତି ବଟ ଏମିତି, ଏମିତି ଏଇଟା କରିବା କଣ ଭଲ ଭାବନ୍ତୁ ଆମ ଜୀବନ ସାଙ୍ଗରେ ସେମାନେ ଖେଳୁଛନ୍ତି, ଏଇଟା କଣ କିଛି ଭଲ କଥା ।
କିଏ ଡାକୁଛି ମୁଁ ଟିକେ
ହଁ ହଁ ହଁ ଆକ୍ଚୁଆଲି ମତେ ବି ନା ଧୂପ ଦେବାର ଅଛି, ମୁଁ ତ ତାହେଲେ ହଉ ରଖ ରଖୁଛି ଭଉଣୀ, ଆମେ ପରେ କଥା ହବା, ଧନ୍ୟବାଦ, ଜୟ ଜଗନ୍ନାଥ । ନମସ୍କାର।
ନମସ୍ତେ ।